ହ୍ୟାଲୋ ହ୍ୟାଲୋ।
ହଁ କଥା ହଉଥିଲି ଭୁଲରେ କଲ କଟିଗଲା ଆଉ।
ହଁ ମୁଁ ସେଇ କଥା କହିଲି କଣ କଟିଗଲା ମନକୁ।
ହଁ ଭୁଲରେ କଟିଗଲା ଆଉ।
ଏଇ ଯୋଉ ବର୍ଷା ଫର୍ଷା ଉଠେଇନି କି ସେଇଥିପାଇଁ କଟି ଯାଉଥିବ ଆଉ।
ହେଇଥିବ।
ତମର ସେପଟେ ଜୋର ଉଠେଇଛି ନା ହାଲକା?
କଣ କହିଲ?
ଜୋରରେ ଉଠେଇଛି ନା ହାଲକାରେ ଉଠେଇଛି?
ଉଠେଇଥିଲା କଣ କେଜାଣି ହେଲା ଯେ ଆଉ କାଇଁ ବର୍ଷା ଫର୍ଷା କୁଆଡେ ପବନ ଯୋଉ ହେଲା ସେ ପବନରେ କୁଆଡେ ଉଡିକି ଉଡ଼ିକି ପଳେଇଲା ଆଉ
ପବନରେ ବର୍ଷାରେ କଣ ଉଡିକି ପଳେଇଲା?
ୟେ ପବନ ହେଲା ସେ ପବନରେ ଯୋଉ ବାଦଲ ଖଣ୍ଡ ସେ ସବୁ ଉଡିକି ପଳେଇଲା ଆଉ ବର୍ଷା ଫର୍ଷା କିଛି ଦେଖ ଖାଯାଉନହିଁ।
ଆଛା ଆଚ୍ଛା ଏମିତି କଥା କହୁଛ।
ହୁଁ। ଆଉ ତମ ଦଶହରା ଯୋଉ କଣ ପାଇଁ ପାଳନ କରନ୍ତି ଜାଣିଚ?
ନା ନା ମୁଁ ଜାଣିନି କହୁନ କଣ ପାଇଁ? କରନ୍ତି ନା ନା ମୁଁ କେମିତି ଜାଣିଲି ମୁଁ କଣ କଟକରେ ରହୁଛି ମୁଁ ତ ଏଠି ଆମ ଗାଁରେ
ଆଉ ଶ୍ ଦୁ ଦଶହରା ତ ସବୁ ଜାଗାରେ ପାଳନ ହଉଛି। ନା ଏମିତି କି ବାହାର ରାଜ୍ୟରେ ବି ପାଳନ ହଉଛି ଯୋଉଟା କି ଦଶହରା ଆମ ର ଯୋଉ ଦୁର୍ଗା ପୂଜାଟା ଆମର ଯୋଉ କଲିକତାରେ ସବୁଠୁ ପ୍ରସିଦ୍ଧ
ହଁ ନାଇଁ ଆମେ ତ ଗାଁରେ ରହୁଚୁ ନା ଏଠି ତ ଗୋଟିଏ ଠାକୁର ଆମର ଆମେ ଯାଉ ସେଠି ବୁଲାବୁଲି ଟିକେ କରୁ ଚାଟ ଫାଟ ଖାଉ ଗୁପଚୁପ ଖାଉ ଆଉ ପଳେଇ ଆସୁ ଆଉ।
ଓହୋ ନା ତମେ ଜାଣିବା କଥା ନା ଆଉ। ଦଶହରା କୁ ଆଉ ଦଶହରା କୁ ଆଉ କଣ କହନ୍ତି ଓଡିଆରେ।
କୁ କେହି ଆଉ ଡାକୁନାହାନ୍ତି।
ହଁ ଯେ ମୋ କହିବା କଥା ଦଶହରା କୁ ଓଡିଆରେ କଣ କୁହାଯାଏ। ଦଶ ହରା କୁ। ବିଜୟା ଦଶମୀ ବୋଲି କୁହାଯାଏ। ଆଉ ଦଶହରାରେ କଣ ହେଇଥିଲା।
ଦଶରା ରେପାର୍ବତୀ କାହାକୁ ବଧ କରିଥିଲେ।
ଆରେ ତମେ ତ କିଛି ଜାଣିନ ଆଉ କଣ ଆଉ ପାଠ ପଢୁଥିଲ ତମ ବହିରେ।
ସେଇଥିପାଇଁ ବା ଏଇଠି ଦେଖୁଛ ମାଲ ଗୋ।
ମୁଁ କହୁଛି ଶୁଣ ଦଶହରାରେ ଯୋଉ। ଦୁର୍ଗା ମାତା ସିଏ ହେଲା ମହିଷାଶୁର କୁ ବଧ କରିଥିଲେ। ସେଥିପାଇଁ ଆମେ ଏଇଟାକୁ ବିଜୟା ଦଶମୀ ବୋଲି ପାଳନ କରୁଛେ। ହେଲା ଏହାକୁ ଦଶ ଦିନ ଧରି। ପାଳନ କରାଯାଏ। ଆଉ ଅନେକ ସ୍ଥାନରେ କଣ ହୁଏ କହିଲ ଯୋଉ ରାବଣର ମୂର୍ତ୍ ମୂର୍ତ୍ତି ଯୋଉ। ହଁ ପୁତଲା ସେଇଟା ତିଆରି ହେଇକି ସେଟା। ସେଟାକୁ ପୋଡା ଯାଏ ଆଉ ଲୋକ ମାନେ ଦୁର୍ଗା ମାଙ୍କୁ ପୂଜା କରନ୍ତି। ହଉ
ଆଉ ପିଠା ପଣା କିଛି ହୁଏନି ତମର? ପିଠା ପିଠା ପିଠା ପିଠା ମିଠ୍
ହଁ ଆମ ଘରେ ପି ଠା ହୁଏ ଆଉ ଆମ ଘର ହେଲା ଯୋଉ ଲୁହା ହରିକା ସବୁ ବହି ପତ୍ର ତାକୁ ସବୁ ଠାକୁର ଘରେ ପୂଜା ହୁଏ ଉଁ ନନା ଆସିକି ପୂଜା କରନ୍ତି ମନ୍ତ୍ର ପଢିକି। ଏଇଟା ହୁଏ ଆମ ଘରେ
ଓହୋ ତମର କଣ ଖଣ୍ଡାୟତ ଲୋକ?
ଆମର ଖଣ୍ଡାୟତ ନୁହଁ ଗୁଡିଆ ହେଲେ ଆମର ତ ଏମିତି ହୁଏ ମୁଁ ଦେଖିଛି।
ଓହୋ ତମେ ଖାଲି ଏଇ ଯୋଉ ଗୁଡିଆ ମାନେ କଣ କରନ୍ତି ବରା ବରା ଛାଣନ୍ତି ବୋଧେ।
ଗୁଡିଆ ମାନେ ସବୁ କାମ କରିପାରନ୍ତି। ସବୁ କାମ ମାନେ ସବୁ କାମ କରିପାରନ୍ତି।
ଆରେ ଗୁଡିଆଙ୍କର ଆକ୍ଟୁଲି ତାଙ୍କର ମାନେ ନିଜର ବୃତ୍ତି ଟା କଣ? ମାନେ ଯୋଉ ଆମର ତେଲ ଜିନିଷ ଛାଣିବା କିମ୍ବା ଖାଇବା ଜିନିଷ ବନେଇବା ତ? ଖାଇବା ଜିନିଷ ବନେଇବା ତ?
ହଁ ଖାଇବା ଜିନିଷ ବନେଇବା।
ହୁଁ ସେଇ କଥା ମୁଁ ପଚାରୁଛି। ଯେମିତି ଆମର ବୃତ୍ତିରେ ଆମେ ଖଣ୍ଡାୟ ଦଲୁ ଖାଲି ଖଣ୍ଡା ବୁଲେଇବୁ
ନା ଖାଲି ଯୋଉ ଗୁଡିଆ ଲୋକମାନେ ଖାଇ ବନେଇବେ ତମେ ତାକୁ ଯାଇ ଖାଲି ଖାଇବ ମାଗଣାରେ
ହଁ ହଁ ଅହଁ ଅ ହଁ ଠିକ୍ ଠିକ୍ ତେମେ ତ ସବୁ ଜାଣିଚ।
ହଁ ଆଉ ତମେ କଣ ଜାଣିଛ କି ତମରି ଇଏରେ ଖାଲି ଏଁ ତମେ ଖାଲି ଉଁ। ଖାଇବ। ଆଉ ହେଲା ଫୋନ ଦେଖିକି ଖାଲି ଗୋଡ ଉପରେ ଗୋଡ ପକେଇକି ଶୋଇବ।
ଆଚ୍ଛା! ଆଚ୍ଛା! ନାଇଁ ମୁଁ ଘର ଆଡୁ ଗଲେ ଟିକେ ଟି ଭି ଫିଭି ଦେଖେ, ଆଉ ମୋ ସ୍ତ୍ରୀ ଆସି ଗୋଡ ମୋଡିଦେଏ ମୁଁ ତ ଆଗେ ମୁଁ ଏଇ ଘରକୁ ଗଲେ ଯୋଉ ମୋ ସ୍ତ୍ରୀ ପୁରା ହଁ ଗୋଟେ ଆଚ୍ଛା ହଟ୍ସ୍ ଯୋଉ କଣ କହୁଛ ହସିକି ଯୋଉ ସ୍ମାଇଲ କରେ?
ହଁ।
ପୁରା ଅଲଗା ପ୍ରକାର
ହୁଁ। ମୋ ସ୍ୱାମୀ ଆସିଲେ ବି ଘରକୁ ଯୋଉ କାଣ୍ଡ କରିକି ଆସିଥାଏ ଆଉ ହସିବାକୁ ବି ଇଚ୍ଛା ହୁଏନି।
ଆଚ୍ଛା ଆଚ୍ଛା।
ତା କାଣ୍ଡ ଗୁରାକ ଯଦି ଶୁଣେଇବି ତୋ ତମ ମୁଣ୍ଡ ଫୁଣ୍ଡ ପାଗଳ ହେଇଯିବ ତା କାଣ୍ଡ ଶୁଣିଲେ
ଏନ୍ତିଆ କଣ କଣ କାଣ୍ଡ କରନ୍ତି?
କରେ ଆଉ।
ଆଚ୍ଛା ଆଚ୍ଛା।
ପ୍ରକୃତି ନଵ୍ୟ ମୁଚ୍ୟତେ ଯଦି ମୁଚ୍ୟତେ କିଞ୍ଚିତ୍ କିଞ୍ଚିତ୍।
କିଞ୍ଚିତ କିଞ୍ଚିତ ମାନେ କଣ ଛୋଟ ଛୋଟ।
କିଛି ନାହିଁ ଛାଡ ତମେ ବୁଝନି ସଂସ୍କୃତ ବେଶୀ ବୁଝିଲେ ମୁଣ୍ଡ ଖରାପ ହେଇଯିବ।
ଆଚ୍ଛା ଆଚ୍ଛା।
ଆଉ କଣ କହୁଛ କୁହ?
ନାଇଁ ଏମିତି ଚାଲିଛି ମୁଁ କହିଲି ବସିଥିଲି ଟିକେ ଫୋନ ମାରିଦବା। କେମିତି କଣ ଅଛନ୍ତି ସାଙ୍ଗମାନେ ସବୁ। ସବୁ ସାଙ୍ଗକୁ ଟିକେ ଟିକେ ଫୋନ ମାରୁଥିଲି।
ହଁ ବଢିଆ ଆଉ।
ଆଉ ତମର ସବୁ ଖବର କଣ କୁଆଡେ କଣ ଯାଉଛ।
ନାଇଁ ଆମେ କୁଆଡେ ଯାଉନୁ ଆଉ। ହୁଁ ଆମେ ରୋଷେଇ କରିବୁ ଆଉ ଟିକେ ତ ଏବେ ସନ୍ଧ୍ୟା ହେଲାଣି ସନ୍ଧ୍ୟା ଦେଇକି। ତାପରେ ରୋଷେଇ କରିବୁ ରାତିରେ ଖାଇକି ଶୋଇବୁ ପୁଣି ସକାଳୁ କାମ ଆଉ କଣ।
ଗୋଟିଏ ଗଛପତ୍ରକୁୁ ପାଣି ଦିଅ।
ଚାରିଟା ବେଳେ ଗଛ ପତ୍ର ହଁ ହଁ ଯିବୁ ଏବେ ଟିକେ ଫୋନ ଦେଖୁ। ଛୁ ଠିକ ହୁଁ। ଛଅଟା ହେଲେ ଆମେ ଯିବୁ ଛାତ ଉପରେ ଗଛରେ ପାଣି ଦବୁ ତାପରେ ଧୁଆ ଧୁଇ ହେଇକି ଆସିକି ସନ୍ଧ୍ୟା ଦବୁ। ତାପରେ ରୋଷେଇ କରିବୁ।
ଆଚ୍ଛା ଆଚ୍ଛା।
ଗଛ ପତ୍ରରେ ବହୁତ ଯତ୍ନ ନିଏ ଆଉ ମୁଁ ପାଣି ବି ଦିଏ କିନ୍ତୁ ମୋ ଗଛ ପତ୍ରକୁ ମାଙ୍କଡ ଆସିକି ଖାଇଦିଏ।
ଆଚ୍ଛା ଆଉ ଫୁଲ ଫୁଲ କିଏ ନି ତାଙ୍କ ଯେଜ।
ହଁ ଫୁଲ ବି ନେଇଯାଆନ୍ତି ସବୁ ସାହି ପଡିଶା ଅଛନ୍ତି ସବୁ ନେଇ ଯାଆନ୍ତି ଆଉ ମୋ ପାଇଁ କିଛି ରଖନ୍ତିନି। ମତେ ଭାରି ମନ ଦୁଃଖ ହୁଏ।
ତମେ ଆଣିକି ତମ ଘରେ ଲୁଚେଇକି ରଖୁ ନ ଗଛ। ହଁ ତମ ଛାତ ତମ ଛାତ ଉପରକୁ ସିଏ କାଇଁ ଆସୁଛି।
ନା ନା ଆମର ଏଠି ଏମିତି ଘର ଯେ ମାନେ ଏମିତି କେହି ମାନେ। ଆମର କିଛି ପର୍ସନାଲ ଛାତ ନାହିଁ ଆମେ ଭଡାରେ ରହୁଛୁ ନା ଆଉ ଏଠି ରହୁ ଛ। ଛନ୍ତି ଯୋଉ ଲୋକ ସବୁ ସେଇ ଗୋଟିଏ ଛାତ ହିଁ ସମତେ ବ୍ୟବହାର।
ଓ ତ ମାନେ ଯେତେ ଜଣ ଭଡାଟିଏ ଅଛ ତମେ ସମସ୍ତେ ସେ ଗୋଟେ ଛାତକୁ ଇଉଜ୍।
ହଁ ହଁ ଆଉ ନିଜର ବି ବାଲକୁନି ନାହିଁ। ହିଁ ସେଥିପାଇଁ ନହେଲେ ବାଲକୁନି ରେ ବି ଲଗାନ୍ତି ଆଉ ସେ ବାଲକୁନି ରେ ସମସ୍ତେ ଯିବା ଆସିବା ସେଇ। ପଟେ କରୁଛନ୍ତି ତ ସେଠି ବି ଜାଗା ନାହିଁ ଆ। ଲଗେଇବା ପାଇଁ ଗଛ।
ଓହୋ ଓ ବାଲକୁନି ଟା ଛୋଟ ବାଲ୍
ହଁ ହଁ ଛୋଟ ବାଲକୁନି ଟା ଆଉ। ମଣିଷ ଯିବାକୁ ଜାଗା ନାହି ଆଉ ଗ
ନା ମ ସେଇ ଛୋଟ ଛୋଟ ଗଛ ଲଗେଇଲେ ଫୁଲ ଗଛ ଲଗେଇଲେ ଚଳିବ ବା।
ନା ନା ଏଠି ଛୋଟ ପିଲା ବହୁତ ଅଛନ୍ତି ସବୁ ଛିଣ୍ଡା ଚିଣ୍ଡି।
ହଁ ଛୋଟ ପିଲା ଥିଲେ ତ ଛିଣ୍ଡେଇଦବେ ସେ କଣ ଜାଣିଛନ୍ତି ସେ ତ ଖେଳି ଖେଳି ସବୁ ଛିଣ୍ଡେଇ ଦେବେ।
ବେଶ ପଡୁନି ନା ସେଥିପାଇଁ ଆଉ ଲଗେଇ ହବନି ଆଉ।
ଓହୋ ଆଉ ଆଜି କଣ ଖାଇଛ ଖାଇ ପିଇ କଣ ଚାଲିଛି?
କହିଥିଲି ବା ରାତି କିି ରାତି ଭାବୁଛି ରୁଟି ଆଉ ସନ୍ତୁଳା କରିବି ବୋଲି ଆଉ।
ପନିର ପନିର କରୁନ।
ଆଉ ପନିର ମତେ ଆସିନି କେମିତି ହୁଏ?
ନାଇଁ ସେ କଣ ଯୋଉ ଛେନା ଛେନାରେ ଯୋଉ କରନ୍ତିନି କଣ ଯ
ନା ନା ମତେ ଏତେ ସବୁ ରୋଷେଇ ଆସନି ମୁଁ ବହୁତ କମ ରୋଷେଇ ଜାଣିଛି ମତେ ବେଶୀ କିଛି ଆସେନି ରୋଷେଇ କଣ କରିବି ଘରେ ତ ଶି ଖେଇନାହାନ୍ତି ରୋଷେଇ ଆଉ କଣ କରିବା?
ହଁ ହଁ। ଏ ଛୋଟବେଳୁ ଶିଖେଇ ନାହି ତମର ତ ଶିଖାର ଯୋଉ ଇଚ୍ଛା ଥିବ ଆମକୁ ଜଣା।
ହଁ ନିଜ କଥା ତ ଖାଇଦେଲେ ଗଲା ଆଉ।
ହଁ ସେଠ ଓହୋ ସେମିତି ଯଦି ନିଜେ ଖାଇଦେଲେ ଗଲା ହେଲେ ବିଷ ଟିକେ ଖାଇଦେଲେ ବି ସେ ବି ଭଲ ହୁଅନ୍ତା।
ବିଷ କାଇହିଁ ଖାଇବୁ ଆମେ ଆମ ଘରେ କଣ ଖାଇବା ପାଇଁ ନାହିଁ ବିଷ ଖାଇବୁ।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
ନାଇଁ ନାଇଁ।
ଓହୋ ଆଉ କଣ ଖବର କୁହ?
ନାଇଁ ଆଉ କଣ କହିବି?
ଆଉ ତମ ମାମା ଙ୍କ ଦେହ ଭଲ ଅଛି।
ହଁ ହଁ ସମସ୍ତେ।
ଆଉ ଯୋଉ ମଝିରେ କଣ ଯାଇଥିଲ କୋଉଠିକି ସିମିଳିପାଳନା କଣ ବୁଲାବୁଲି କରିବାକୁ। କି କି ସବୁ ଯାଇଥିଲ?
ହଁ ଆମର ଦେଇ ହ। ହଁ ହଜବଣ୍ଡ ତାଙ୍କ ଯୋଉ ତାଙ୍କ ଭାଇ ତାଙ୍କ ଭାଇଙ୍କର ସ୍ତ୍ରୀ ତାଙ୍କ ସାଙ୍ଗ ସାଙ୍ଗ ସାଙ୍ଗର ସ୍ତ୍ରୀ ଆମେ ଏମତି ମିଶିକି ଯାଇଥିଲୁ। ।
କୋଉଥିରେ ଗଲ?
ଆମେ ଏମିତି କାର ରେ ଯାଇଥିଲୁ?
ମାନେ କାର ରେ ପୁରା ତମ ଘର ପାଖରୁ ଶିମିଳି ପାଳ ପଳେଇଲ।
ହଁ।
ଆଚଛା ସେ ରହିଲେ ରୁହା ରୁହି କେମିତି ଗଲ?
ହଁ ସେଇଠି ଗୋଟେ ରିସୋର୍ଟ ଅଛି ଗୋଟେ ସେଠି ରିସର୍ଟ ଅ ଛି, ସେଠି ଯାଇକି ଆମେ ରହିଲୁ ସେଠି ତ ଖିଆପିଆ ରଙ୍ଗର ସବୁ ସେଇଠି ତା ଭିତରେ ଭିତରେ ଖିଆ ପିଆ କଲୁ। ବୁଲିବା ପାଇଁ ଗଲୁ ହଁ।
ଆ ଶିମିଡିପାଡ ଭିତରେ ଜଙ୍ଗଲ ଭିତରେ କଣ ବୁଲାବୁଲି କଣ କଲ?
ହଁ ଜଙ୍ଗଲ ପୁରା ଅଧା ବୁଲିଗଲି ଆଉ ଅଧା ରହିଲା ସମୟ ହେଲାନି ଆମେ ତ ଯାଇଥିଲୁ ପାଞ୍ଚ ପାଞ୍ଚ ଦିନ ପାଇଁ ହେଲେ ତିନି ଦିନରେ ପଳେଇ ଆସିଲୁ ଆଉ ଅଯଥାଟାରେ ଦି ଦିନ ଆମର ନଷ୍ଟ ହେଇଗଲା ସେଇ ମୋ ସାମୀଙ୍କର ତାଙ୍କ ସାଙ୍ଗ ଯିଏ ତାଙ୍କରି ଯୋଗୁ ଆଉ। କହିକି ନେଲେ ପାଞ୍ଚ ଦିନ ପାଇଁ କିନ୍ତୁ ପଳେଇ ଆଇଲେ ତିନି ଦିନରେ କାମ ଅଛି କହିଲେ ଆଉ ସିନା ରହିଥିଲେ ଗୋଟେ ଜଗରେ କଣ ଗୋଟେ ବୁଲାବୁଲି କରିଥାନ୍ତି କି ଅଧିକ
ହଁ ହଁ।
ହଁ।
ଏକାଠେ ତମ ସଵାମୀଙ୍କ ସହିତ ହଁ।
ଉ ଖର୍ଚ୍ଚ କରିକି ଯାଇଥା ହେଲେ ନା ଗୋଟେ ଜାଗାକୁ ପୁଣି ଆଉଥରେ ଯିବା ପାଇଁ ହେଲେ ଆଉଥରେ ଗାଡି ଖର୍ଚ୍ଚ ସବୁ ଖର୍ଚ୍ଚ ପୁଣି କରିବାକୁ ପଡିବ। ଆଉ ଥିଲେ ଯଦି ଭଲ ସେ ଟିକେ ବୁଲିକି ଆସିଥାନ୍ତେ ଭଲ ହେଇଥାନ୍ତା।
ହଁ ଯାଇଥିଲ ଯ ତ ବୁଲିକି ଆସିବା କଥା।
ହଁ କିଏ କହିବ ମୁଁ ତମେ କି କହିଲେ ସେ କଉ ଶୁଣେ ସେ ତ ତା ସାଙ୍ଗ ଯାହା କହିବ ସେ ସେଇ କଥାରେ ଉଠବସ ହବ ତାର ତ କିଛି ଗୋଟେ ନିଜର
ଆଉ ଖାଇବା ପିଇ ଖାଇବା ପିଇ କଣ କେମିତି ଥିଲା ସେଠିକାର
ହଁ ଚଳିବ ଆଉ
ଭଲ ଦେଥିଲା ମାନେ ମୁଁ କହୁଛି ଯୋଉଠି ଆମର କୋଉଠି କହିଲ ଯୋଉ ଶିମଳିପଡ଼ ପହାଡ଼ ଉପରେ
ହଁ ହଁ ପାହାଡ ଉପରେ ଭଲ ଥିଲା ପୁରା ଗୋଟେ ଆମେ ଖାଇଥିଲୁ ଚିକେନ ପତ୍ର ପଡା ବହୁତ ଭ ବଢିଆ ହେଇଥିଲା।
ହଁ।